ହାଲୋ। ହଁ କଣ କରୁଚୁ? ହାଲୋ।
ପିଣ୍ଟୁ ନାଇଁ?
ହାଲୋ ଆ ପିଣ୍ଟୁ ନାହିଁ। ଆଉ ମୁଁ ଏବେ ତୁ ମୋ ମୋ ସାଙ୍ଗରେ କଥା ହ।
ହବନି।
ଆଉ
ନା ତା ବୟସ ମାନେ ତା ବୟସ।
ଆବେ ପିଣ୍ଟୁ ତୁ କଥା ହ ମୋର ହବନି। ମୋ ନା ହେଲେ ହବନି। ହାଲୋ।
ଗଲା ମୋର ମାଡୁଆ।
ସମସ୍ତେ ତ କଥା ହଉଚନ୍ତି। ତୋର ହବନି କଣ?
ନା ହବନି ଯିଏ ଭୟସ ଦବ ସିଏ ହିଁ ହବ।
ଓହୋ ନିଜ ଭାଇ ସେ।
ହଁ ଗୋଟେ ଭୟସ ଆସିବ।
ଆଉ ସେଇଆ ସେ ଗୋଟେ ଭୟସ ରେ ପା ମୋ ମାର୍କ ଯାଉଚି।
ନା ତୁ ଆଉ ଆଗରୁ କଥା ହେଇଚୁ।
ଓହୋ ଏମ ତ କଥା କି?
ହଉ ମୁଁ କାଟି ଦେଇକି ଆଉଥରେ କରୁଚି ନହେଲେ।
ହଉ ହଉ।